ହାଲୋ
ଆଜ୍ଞା ମ୍ୟାମ୍ ଗୁଡ ମୋର୍ଣିଂ
ହଁ ଗୁଡ ମର୍ଣିିଂ କଣ କରୁଥିଲ।
ଏଇ ଜଣେ ସାର ଙ୍କୁ କଲ୍ କରିଥିଲି।
ଅ ହଁ କଣ ପାଇଁ
ହଁ ସେଇ ସ୍ଟାଟପ୍ ସ୍କେଲପ କେମିତି ମତଲବ୍ ତାକୁ ସ୍କେଲ କେମିତି କରମି ଆଉ ଫଣ୍ଡିଙ୍ଗ କେମିତି ଆଣିବି ସେଇ ହିସାବରେ ତାଙ୍କ ପାଖରୁ ଟିକେ ଟିପ୍ସ ଆଉ ଗାଇଡନ୍ସ ନଉଥିଲି ଆଉ।
ଆଛା
ଆଜ୍ଞା
ତମର ବି ସି ଏ ସରିଲାଣି ନା ଚାଲୁଚି
ନାଇଁ ମ୍ୟାମ୍ ଚାଲୁଚି ଏଟା ସେକେଣ୍ଡ ୟିଅର୍
ଆଛା ଆଉ ଦେହ କେମିତି ଅଛି।
ଆଜ୍ଞା ଦେହ ଭଲ ଅ ଅଛି ଆପଣ କହନ୍ତୁ। ଆପଣଙ୍କର କେମିତି ଅଛି।
ମୁଁ ତ ଭଲ ବଢିଆ ଆ କ ବ୍ରେକଫାଷ୍ଟ କଣ କରିଥିଲ।
ବ୍ରେକଫାଷ୍ଟ ଗୋଟେ କିଛି କରିନଥିଲି ଏବେ ଆମର ଓଡିଆ ଖାଇବା ପଖାଳ ଭାତ ଆଳୁ ଭଜା ଖାଇଳି
ଗରମ ଯୋଉ ଭଳିଆ ହଉଛି ତ
ଆଜ୍ଞା
ହୁଁ
ମ୍ୟାମ ଆପଣ ଚିହ୍ନିଲେ ଯେ କଣ ଅଛି ତାଙ୍କ ନା ନିିତୁ
ହଁ ତା ନା ଯାଇ ମୁଁ ତା ନା ଭଲରେ ଜାଣିନଥିଲି ମାନେ ସିଏ ପାଲି ର ଘର ପାଖର ନା ମାନେ ମୁଁ ତା ନିକ ନେମ ଟା ଜାଣିଥିଲି ତ ଯାଇ ବୋଲି ଜାଣିନଥିଲି। ହଁ ଆମେ ଭୁବନେଶ୍ୱର ରେ ରୁ ପାଖାପାଖି ହଁ
ଆକ ନ
ତମ ସାଙ୍ଗ
ଆରେ ନା ତାଙ୍କୁ କଉଁ ଗୋଟେ ଜବ୍ ପାଇଁ ମୁଁ ବୋଧେ ମେସ ମେସେଜ କରିଥିଲି ହେଇ ଗଲାଣି ବହୁତ ଦିନ ହେଲା। ଆଉ ତାପରେ ସେ ପୁଣି କଣ୍ଟାକ୍ଟ ଆଇଦର ସେ ଜବ୍ ପାଇଁ ମୁଁ ବୋଧେ ମେସେଜ୍ କରିଥିଲି ତାଙ୍କୁ ଜବ୍ ମୋ ପାଇଁ ସେଇଠୁ ସେ ମତେ ଏଇ ଯୋଉ ଏହା କଥା କହିଲି
ଆଛା ଆଛା
ଏମିତି ଗ୍ରୁପ ଥ୍ରୋଉଘ ରୁ ହଁ ତେଵେତ ନେଟୱର୍କ ମାର୍କେଟିଙ୍ଗ ରେ ଥିଲି ସେଥିପାଇଁ ସବୁ ଗ୍ରୁପ ଜଏନ୍ ହୁଏ ନମ୍ବର ନମ୍ବର ଆଣିବା ପାଇଁ ସେଇ ଗ୍ରୁପ ଥ୍ରୋଉଘ ତାଙ୍କୁ ମିଳିଯାଇଛି।
ଆଛା ଆଛା
ଆଜ୍ଞା
ଓ ସେ ସେଇ ତା ମାନେ ସିଏ ବି ଜଣଙ୍କ ରେଫରରେ ହିଁ ରହିଛି
ଆଜ୍ଞା ମତଲବ ଆ ଏ ଯୋଉ ଆପଟାରେ ତାଙ୍କ ସିଓ କିଏ ମତଲବ୍ ଆପଣଙ୍କୁ କିଛି ମିଟିଂ ବିଟିଂ ସେମିତି ହୁଏ।
ନା ନା ସେ କଥା ମୁଁ କିଛି ଜାଣିନି ମୁଁ ତ ରେଫରରେ। ଅଛି ନା।
ଓହୋ।
ହୁଁ ହିଁ ତମ ଘରେ ସବୁ କିଏ କିଏ ଅଛନ୍ତି।
ଘରେ ମାମା ବାବା। ମୁଁ ଆଉ ମୋ ସାନ ଭାଇ।
ଆଚ୍ଛା ତମ ସାନ ଭାଇ କଁ ପଢନ୍ତି?
ସିଏ ଏବେ ସ୍କୁଲ ପଢୁଚି ସାର୍ ଏବେ ସେଭେନ୍ କ୍ଲାସ।
ଆଚ୍ଛା ଆଚ୍ଛା।
ଆଜ୍ଞା।
ତମେ ସେ ଭଦ୍ରକରୁ ଟେନ୍ଥ ଟ୍ଵେଲଥ ସବୁ କରିଥିଲ।
ହଁ ମୋର ଭଦ୍ରକରେ ସବୁ ପାସ୍ ଆଉଟ୍ ଟେନ୍ଥ ଟ୍ଵେଲ୍ କଟକରେ ମଝିରେ ପଢିଥିଲି। ଶକ୍ତି କଲେଜ ଶୁଣିଚନ୍ତି କେବେ?
ନାଁ ମୁଁ ତ ଶୁଣିନି। କଟକ ଆଡ଼େ ବେଶୀ ମୁଁ ଯାଏନି ନାଁ ମୁଁ ଜାଣିନି।
ମୁଁ ଥରେ ହିଁ କଟକରେ ଥିଲି ଏବେ କେନ୍ଦ୍ରାପଡ଼ାରେ ଆଉ।
ଆଚ୍ଛା କେନ୍ଦ୍ରାପଡ଼ାରେ। ଆଚ୍ଛା ଆଚ୍ଛା ଆମ ଗାଁ ଆମେ ରହୁଚୁ ଭୁବନେଶ୍ୱର ଆମ ଗାଁ ହଉଚି ଜଗତସିଂ ପୁର ହୁଁ। ଜାଣିଥିବ ଜଗତ
ହଁ ଜାଣିଚି ଆମ ଯୋଉ କଲେଜରେ ବୋହୁ ଜଗସିଂପୁର ପିଲା ପଢୁଚନ୍
ହଁ ସେଟା ପାଖ ନାଁ ମାନେ କେନ୍ଦ୍ରାପଡ଼ା ସେଇ ଇଏରେ ପଡ଼ିବ ତ ସେଠି ପଢୁଥିବେ।
ନାଁ ମୁଁ ଫାଷ୍ଟେ ହଷ୍ଟେଲରେ ରହୁଥୁଲୁ ତା ପରେ ଆମେ ରୁମ ନେଇକି ରହୁଚୁ ମେସରେ ନୁହେଁ ରୁମ ଆମେ ଚାରି ଜଣ ସାଙ୍ଗ ରୁମ ନେଇକି ରହୁଚୁ।
ଆଚ୍ଛା ସେଠି କଣ କେତେ ପଡୁଚି?
ଆ-ଆ ରୁମ୍ ପଡ଼ି ଯାଉଚି କେ ତେ ଆ ତିନି ହଜାର। ଆ ରୁମ୍ ତିନି ହଜାର ନୁହେଁ ମତଲବ ଆମର ରୁମ ବ ଖର୍ଚ୍ଚ ଯାଉଚି ଦୁଇ ହଜାର ଅ ଟୋଟାଲି ଜଣଙ୍କର ସାଢ଼େ ତିନି ହଜାର ଟଙ୍କା ହେଲେ ବୁ ଆମର ତ ସବୁ ସର୍ଭାଇଭ କରିିଯିବ। ଅ
ଆଚ୍ଛା। ଆଚ୍ଛା ତ ତଥାପି ତ ମାନେ ବ୍ୟାଚଲର ଅନୁସାରେ ବହୁତ।
ହଁ ସେଟା ତ ଶହେ ଘରେ ମାଗିପାରୁ ନଥିବୁ ଭଲସେ ସେ ସେ ସେଇ ହିସାବରେ ଚାଲେ। ଅଲଗା ଗୋଟେ ଖରାପ ଲାଗେ ଏତେ ବଡ ହେଲୁଣି ବାପା ଙ୍କୁ ପଇସା ମାଗିବା।
ହଁ
ଆଜ୍ଞା ସେଥିପାଇଁ ଆଉ। ଆଉ ଆ ଆପଣ କୁହନ୍ତୁ।
ହଁ ଆଉ ଘରକୁ କେବେ ଏବେ ତ ଭ୍ୟାକେସନ ଚାଲିଛି ତମେ ଛୁଟିରେ ଯାଇନ କି?
ହଁ ମୁଁ ଏଇପ ଆଲି ଦୁଇ ଦିନ ହେଲା ମୋର ଯୋଉ ଥିଲା ପ୍ରାକ୍ଟିକାଲ ସବୁ ସାରିକି ଆସିଲୁ।
ଆଛା ଆଛା
ତାପରେ ଉଠେଇସାରି ମର ସମିଟକରିବାର ଅଛି ନା। ଥିଲେ ଆମର ଆହୁରି ଗୋଟେ ପ୍ରାକ୍ଟିକାଲ ଅଛି କିନ୍ତୁ ଅ ଯିବାର ଅଛି ବହୁତ ସାରା। ଭିଲେଜକୁ ତ ସେଥିପାଇଁ ପଳେଇ ଆଲି ଜଲଦି ଆଉ।
ମୋର ଗୋଟେ ସାଙ୍ଗ ବି କରୁଛିି ବି ସିଏ ବାକି ତାର ପ୍ଲାନିଂ ହଉଛି ଯିବ ଆଗ୍ରୋ। ଚାକରି ପାଇଁ।
ନା ଆ ଆପ୍ରୋଟ ଫାପ୍ରୋଟ ସେମିତି ନାହିଁ ଯାହା କରିବୁ ଇଣ୍ଡିଆ ପାଇଁ କରିବୁ। ଲାଷ୍ଟ ରେ ହଁ ଟ୍ରାଭେଲିଂ ପାଇଁ ଅଲଗା ବୁଲିବା ଦରକାର।
ନା ସେ କହୁଛି କି ଜବ ମାନେ ଯୋଉ ଜାପାନି ଖୁଛି ତାପରେ କେତେ ତାର ଏଫୋସ ସରିଗଲାଣି ମାନେ ସେ ବହୁତ ସାରା ଦେଖିଗଲାଣି ଆଉ ଗୋଟେ ଦିଟା ଲେବଲ କ୍ରା କ୍ରା‌କ କରିକି ଯିବ।
ଭଲ। ଇଣ୍ଡିଆର ଇକୋ ସିଷ୍ଟମ ଏବେ ସେଇଆ। ଆ ତେଣୁ ନା ଗଭମେଣ୍ଟ ଠିକ ଅଛି ନା କିଏ ଠିକ ଅଛି। ସେଥିପାଇଁ ସମସ୍ତେ କହୁଛନ୍ତି ଆମେ ବାହାରକୁ ଯିବୁ ଧର ଇଣ୍ଡିଆରେ ସେତିକି ଆମ ସୋ ସିଷ୍ଟମ୍ ଆଓ ଗାଇଡାନ୍ସ୍ ମେଣ୍ଟରସି ପ୍ରୋଭାଇ ହେଇଥାନ୍ତା କିଏ ବାହାରକୁ ଯାଇ ନଥାନ୍ତେ।
ହଁ ଯେମିତି ଚାଇନା ଚାଇନା ଲୋକ ବି ବାହାରୁ ଯାଉଥିଲେ। ତାଙ୍କ ଗଭର୍ଣ୍ଣମେଣ୍ଟ ସମସ୍ତଙ୍କୁ ଡାକିକି ତାଙ୍କୁ ସବୁ ସେଠି ହିଁ ପ୍ରୋଭାଇଡ
ପ୍ରୋଭାଇଡ଼ କଲା ତେଣୁ ଚାଇନା ଡେଭଲମେଟ ଆମ ମତଲବ ସବୁ ଯେତିିକି ବଡ ବଡ ଦେଶ ସେ ନି ନିଜ ଲାଙ୍ଗୁଏଜରେ ଡେଭଲମେଣ୍ଟେ ବଟ୍ ଆମେ ଅନ୍ୟ ଲାଙ୍ଗ୍ ଏଇଟା ହେଲା ମେନ୍ କଥା ଯେତିକି ବଡ ବଡ଼ ସି ଇ ଓ ବଗେରା ଆନ୍ତି ସେ ସବୁ ଇଣ୍ଡିଆ ର। ତାଙ୍କର ମାଇଣ୍ଡ୍
ହଉ ମାନେ ଆମର ଅ ପୋଟେନ୍ସିଆଲ ଅଛି ନା।
ଏବେ ଇଣ୍ଡିଆର ଷ୍ଟାର୍ଟ ଅପ ସର୍କଲ ଟିକେ ଚାଲିଛି ହେଲା ସାର୍କ ଟ୍ୟାଙ୍କ ସେ ସବୁ ଫାଉଣ୍ଡର୍ସ ଇଏ ସବୁ
ହୁଁ ହୁଁ ମତେ ସାର୍ଟାନ ଦେଖିବାକୁ ବହୁତ ବଢିଆ ଲାଗେ। କେ
ତ ସେଥିପାଇଁ ଏବେ ଷ୍ଟାର୍ଟ ଅପ ର ଗୋଟେ ଖତର ନାଁ ଇଏରେ ଚଉଦ, ପନ୍ଦର ବର୍ଷର ପିଲା ଦଶ, ବାର ବର୍ଷର ପିଲା ଆମେ ସବୁ ଷ୍ଟାର୍ଟ ଅପ୍ କରୁଛୁ।
ହଁ ଆଉ ଗୋଟେ ମୁଁ ଦେଖିଥିଲି ସାପ୍ଟାଙ୍ଗ ରେ ସେ ସେଇ ହବ ଏକୋଇସ୍ କି ତେଇଶ୍ ବର୍ଷର ଝିଅ ଟେ। ତା ଆଇଡିଆ ଟା ଭଲ ଥିଲା ବାକି ତାଥିରେ ତାଥିରେ ବେଶୀ ଇଏ କରିପାରିବନି ମାନେ ସେ ଯୋଉ ଗିଫ୍ଟ୍ସ
ହଁ ହଁ ମୁଁ ଦେଖି ଦେଖିଛି ସେ ଫାଷ୍ଟେ ପା ଛଅହଜାର ଟଙ୍କାର ଗିଫ୍ଟ ଦୁଏ ଇଏ ଷ୍ଟାର୍ଟ କରିଥିଲେ ନିଜେ ପ୍ୟାକିଂ ନିଜେ ଇଏ କରି ଗୋଟେ କରୋଡ ୱାନ କରୋଡର ଇଏ କରିଥିଲେ।
ହଁ ବାକି ମୁଁ ଭଲ ଲାଗିଲା ବାକି ତାର ଅ ବେଶୀ। ଯାଏ ଜୀବନି ମାନେ କଣ ଗୋଟେ ବଡ କମ୍ପାନୀ। ହବାକୁ
ଏଟା ହେଇପାରିବନି କାରଣ ଗିଫ୍ଟ ଇଣ୍ଡଷ୍ଟ୍ରିର ସେମିତି କିଛି ଟା ଫେଷ୍ଟିଭାଲ ଆସିଲେ ଆପଣ ସେଇଟା ଚାଲିବ, ପୁଣି ବନ୍ଦ ହେଇଯିବ। ଅ ସେମିତି ଆଁ କିଛିଟା ମତ୍ଲବ୍ ଯେମିତି ସପୋଜ କିଛି ଆପଣ ଅ ସ୍ନାକ୍ସ ଉପରେ କଲେ ତାହେଲେ ସେ ଗୋଟେ ବଡ଼ ବ୍ରାଣ୍ଡ
ଏବେ ଯେମିତି ସେଇ ଯୋଉ ଦିଟା ପିଲା କରୁଛନ୍ତି ଅ ଶୁଦ୍ଧ ସ୍ୱା
ବି ଆ ଇ ଯୋଉ ୱେଷ୍ଟ ବେଙ୍ଗଲ ପିଲା, ସେ ଯାଇଥିଲେ ସେଦିନ ଫାଉଣ୍ଡର୍ସକୁ ଗୋଟେ। ତାଙ୍କର ଇନଷ୍ଟାଗ୍ରାମ ମାର୍କେଟିଙ୍ଗ ଉପରେ ହିଁ ତାଙ୍କର ପ୍ରଫିଟ।
ହଁ ହଁ ଅ ଆଉ ତାଙ୍କ ଟେଷ୍ଟ୍ ବି ଭଲ କହୁଛନ୍ତି ଲୋକ।
ଅଧେ ଦେଖିକି ସବୁ ଚାଲିଲା ମାର୍କେଟିଙ୍ଗ। ଆକ୍ଚୁଆଲି ରେ ବହୁତ ପିଲା ତାଙ୍କୁ ଦେଖିକି ଆମ ଓଡିଶାର ବ୍ରହ୍ମପୁର, ଏଠି ଭଦ୍ରକରେ ଦି ତିନି ଜଣ ପିଲା ଅଛନ୍ତି। ତାଙ୍କର ସବୁ ସେମିତି ଚାଲିଛି ମାର୍କେଟିଙ୍ଗ ଆମେ ଗୋଟେ ଲଞ୍ଚ୍ କରୁଛୁ ପ୍ରାୟ ଗୋଟେ ବର୍ଷରେ ଗୋଟେ କୋଟି।
ହଁ ଆଉ ଯୋଉ ଗୋଟେ ଏଇ ଭୁବନେଶ୍ୱରର ଗୋଟେ ପିଲା ହିଁ କରିଥିଲା। ବ୍ରାଣ୍ଡଟେ ବା ବହୁତ ଅଫୋର୍ଡେବଲ ପ୍ରାଇସ ରେ ପ୍ରୋଭାଇଡ କରିବାକୁ କ୍ୟାସ୍ ଅନ୍ ଡେଲିଭରି। ତାର ବନ୍ଦ ହେଇଗଲା। ।
ବହୁତ ସାରା ଷ୍ଟାର୍ଟ ଅପ ବନ୍ଦ ହେଇଯାଏ ଇନିସିଆଲ ଷ୍ଟେଜରେ ଫାଇନାନ୍ସ ରେ କିଛି ନଲେଜ ନଥାଏ ଆମେ ଯେମିତି ଆମ ମୋ ପାଖରେ ଆଇଡିଆ ଅଛି ବଟ୍ ଫାଇନାନ୍ସ ରେ ନଲେଜ ନାହିଁ ତେଣୁ ମୁଁ ସମିତିଙ୍କୁ ମେସେଜ ଏଥିପାଇଁ କରେ କି।
ନା ଆଇଡିଆ ଦେଖ ଆଇଡିଆ ଥିବା ଦରକାର ଯେ ଦେଖ ମୁଁ। ଆଇଡିଆ ସମସ୍ତଙ୍କ ପାଖରେ ଥାଏ ତମେ ମାର୍କେଟ କୁ ଦେଖି କାମ କରିବ ନା ମାନେ ଦେଖ ସେଇ ଯୋଉ ପିଲାଟ ର ବନ୍ଦ ହବାର ରିଜନ କଣ କହିବେ ସିଏ କହିଲେ ଅଫୋର୍ଡବଲ ପ୍ରାଇସରେ ଦବ ଅଲରେଡି ନାମରେ ଅଫଟେବୁଲ ପ୍ରାଇଜରେ ଦବାକୁ ଦିଟା ମାନେ ଅଛି ନା ମିଶୋ ହଉ ହଉ କି ସସ୍ସି ହଉ ବହୁତ ଅଫୋଟବଲ ପ୍ରାଇଜରେ ଦଉଛନ୍ତି। ତମେ ଥୋଡି ତାଙ୍କୁ ୱେଟ କରିପାରିବା।
ତେଣୁ ଫାଷ୍ଟ ଲନିଙ୍ଗଟା ମେନ ଇମ୍ପେଟାଣ୍ଟ
ଦବୁ ନଦି ହଁ ସବୁ ଦେଖିକି, ନଦ ନଦି କୋଉଠି ଲଞ୍ଚ କରିବାର ଥିଲା ମାନେ ଅ ଯୋଉ ଜିନିଷରେ ସେ ଏତିକି ଇଏ ନାଇଁ ତମେ ସେଥିରେ କରିବା ଦରକାର ନାଇଁ କି ଯେ ଯୋଉ ଥିରେ ଭଲ ଭଲ ଜିନିଷ ଅଛି ତମେ ସେଥିରେ ଇଣ୍ଟର କରିବ ହ୍ୟ ହଇ
ଭଲ ଭଲ ଥିଲେ ବି ଧର ମାଇଣ୍ଡ ସେଟ କିଛିଟା ଅଲଗା ଚେଞ୍ଜ ଥିବ କିଛିଟା ତମେ ସେଇଠି ଗ୍ୟାପ୍ ଦେଖିପାରୁଥିବ ତାହେଲେ ହଁ ଚାଲିବ ଯୋଉଭଳି ଜାଣ୍ଟରେ ଯେତିକି ସବୁ ପ ଯେବେ କ୍ୟାମ୍ପା ଓ ଓହ୍ଲେଇଲା ମାର୍କେଟ କୁ ଆଗରୁ କୋକା କୋଲାର ବହୁତ ବଡ ମାର୍କେଟ ଥିଲା ବଟ କମ୍ପା
ଫଣ୍ଡିଙ୍ଗ ସେମତି ଥିଲା ଏବେ ଯୋଉ ସବୁେ ନୂଆ କରୁଛନ୍ତ ଫଣିଙ୍ଗ ସେମ
ହଁ ଫଣ୍ତି ଯେ
ବ୍ୟାଘ୍ର ବ୍ୟାଘ୍ରୀ ଦେବ ଦେବୀ ହଁ ଯେମିତି ଦେଖ ବିଗନେସ ବିଗବସ୍ କେବେ ଜାଣିଚ ଗ୍ରୀନ କଲର ତାର ଆପ୍, ସେଇଟା ବହୁତ ପୂର୍ବରୁ ଖୋଲିଥିଲା ବହୁତ ପୂର୍ବରୁ ନୂଆ ଆସିଲା ବ୍ଲୀଙ୍କିଟ୍ ତା ଚାକିରି ଖାଇକି ବସିଗଲା ମୁଁ ଯେତେବେଳେ ଛୋଟ ଥିଲି ବିଗବାସ୍କେଟ ତାଙ୍କୁ କିଛିଟା ସ୍ଟେଟରେ ଚାଲୁଥିଲା। ହଁଶୁଣ ମୋର ଟାଇମ ହେଇଗଲାଣି ମୁଁ ତମକୁ ଆଉଥରେ କାଟିକି କଲ କରୁଛି। ହଁ,